କଣ କରୁଚନ୍ତି?
ଏଇ ବସିଚି ଆଉ ଆପଣ?
ଏଇ ଛାତ ଉପରେ ଟିକେ ବୁଲୁଥିଲି। ଏବେ କଣ ବର୍ଷା ପୁଣି ପକେଇଲାଣି ଛାଡି ଯାଇଥିଲା ପୁଣି ବର୍ଷା ହେଲାଣି।
କଣ ଆପଣଙ୍କ ଆଡ଼େ ବର୍ଷା ଜମା କମୁନି?
ନାଇଁ କ ଛାଡ଼ି ଯାଇଥିଲା କହିଲି ନା ଛାଡ଼ି ଯାଇଥିଲା କିନ୍ତୁ ଏବେ ପୁଣି ଝିପ୍ ଝିପ୍ ପକେଇଲାଣି।
ଓହୋ।
ଆପଣଙ୍କ ସେପଟେ ପାଗ କେମିତି କଣ?
ଆମର ଏପଟେ ଉତ୍ତରପ୍ରଦେଶରେ ପାଗ ପୁରା ନର୍ମାଲ୍ ଅଛି।
ଆଛା ଆପଣ ଉତ୍ତରପ୍ରଦେଶ କୋଉଦିନ ଗଲେ କି?
ସିପ୍ଟ ହେଇଗଲିଣି ଏଇ ହବ ଦୁଇ ତିନି ମାସ।
ଭଲ ଆଉ ଏବେ କଣ କରୁଚନ୍ତି ସେଠି?
ଏଠି ଜବ୍ କରୁଛି।
କୁ କୋଉ ଜବ୍ କରୁଚନ୍ତି ଟିକେ କହିପାରିବେ କି?
ଗେଲ ଗେଲ ଇଣ୍ଡିଆ କମ୍ପାନୀ ଶୁଣିଥିବେ?
ହଁ ହଁ ଜାଣିଛି ତ।
ସେଇଥିରେ।
ଓହୋ ସେଠି ଆପଣଙ୍କ ରୋଲ କଣ?
ଏଠି ରୋଲ ଅଛିି ପା ଡାଟା ଆନାଲିଟିକ୍ସ୍।
ଆଛା ଭଲ ଆଉ।
ଆଜ୍ଞା।
ଆଉ କାମ ଫାମ କେମିତି କଣ ସବୁ ଚାଲିଚି?
ଆଉ ଡାଟା ମ୍ୟାନେଜମେଣ୍ଟ ରହୁଚି ତାପରେ ରହୁଚି ଆମର କମ୍ପାନୀ ସାଇଡ଼ିକି ବି ଯିବାକୁ ପଡ଼ିବ ତମର ସୁପରଭାଇଜର କାମ ବି ବେଳେ ବେଳେ ପଡ଼ିଯାଉଚି।
ଆଛା।
ମେଣ୍ଟେନ୍ସା କାମ ବି ରହିଯାଉଚି ବେଳେବେଳେ।
ଆଛା ଆପଣ ନିଜେ ରୋଷେଇ କରିକି ସେଠି ଖାଉଚନ୍ତି ନା?
ନାଇଁ ନାଇଁ ସେ ଆସୁ ଆସୁଚନ୍ତି ଜଣେ ମାଉସୀ ଆସୁଚନ୍ତି ସେ କରିଦେଇକି ଯାଉଚନ୍ତି ଆଉ।
ଆଚ୍ଛା ତାହେଲେ ଆପଣଙ୍କ ରୁମ ରେ କରିଦେଇ ଯାଉଚନ୍ତି ଘରେ?
ଆଜ୍ଞା।
ଭଲ ଆଉ ଆପଣଙ୍କୁ କଷ୍ଟ କରିବାକୁ ପଡୁନଥିବ।
ନାଇଁ ସେମତି ଆଉ ଗୋଟେ ପ ଆଠ ଘଣ୍ଟା ଡ୍ୟୁଟି କରିକି ଆସିଲା ବେଳକୁ ତାପରେ ଆଉ ଟାଏଡ଼ ଲାଗୁଛି ସ କରିହଉନି। ମାଉସି ନୋଉଛନ୍ତି ପେମେଣ୍ଟ ନୋଉଛନ୍ତି କରି ଦୋଉଛନ୍ତି ଆଉ।
ହଁ ସେ ତ ଠିକ କଥା କାମ କରିକି ଆଉ ଆସି କା ମାନେ ଚାକିରିରୁୁ ଆସିଲା ପରେ ଆଉ କିଛି କାମ କରିବାକୁ ମନ ହଉ ହେବ ବି ନାହିଁ ଆଉ ବଳ ବି ସେତିକି ନଥିବ ଦେହରେ। ହ
କରିବା
ପରି ପରିଶ୍ରମ ହେଇଯାଉଥିବ ନା ସେଥିଲାଗି।
ହଁ।
ଆଉ ଆଜି ସକାଳେ ଖିଆପିଆ କଣ ହେଇଥିଲା?
ଆଜି ହେଇଥିଲା ବରା ତାପରେ ମଟର ତରକାରୀ ଆଉ ସାମ୍ବର।
ଆଛା ଭଲ ଆଉ। ଆମର ଆଜି ହେଇଥିଲା ରୁଟି ଆଉ ବୁଟ ଆଳୁ ତରକାରୀ।
ଓହୋ।
ଆଉ ଆପଣ ଘରକୁ କେବେ ଆସୁଛନ୍ତି?
ନାଇଁ ଏବେ ଆଉ ଯାଇନି ଆଉ ଛୁଟି ତ ହେଇନି। ଛୁଟି ବି ମିଳନି ଦୂର ବାଟ ନା ତ ଯାଇହବନି ଏବେ। ଯାଇ ଯାହାହେଲେ ପାଞ୍ଚ ଛଅ ମାସ ନହେଲେ ବର୍ଷ ପରେ।
ଆଚ୍ଛା ଘର କଥା ମନେ ପଡୁଥିବ ନିହାତି?
ହୁଁ ସେଇଟା ତ ସତ କଥା ଗାଁ କଥା ମନେ ପଡ଼ିବ ଯେ ଯେମିତି ହେଲେ ବି।
ଆଛା ଠିକ ଅଛି। ଆଉ ଆଜି ଡ୍ୟୁଟି ଆପଣଙ୍କର କେତେବେଳେ କି?
ଆଜି ମୋର ଅଛି ସେକେଣ୍ଡ ସିଫ୍ଟ ଅଛି।
ହଁ ଆଚ୍ଛା।
ମାନେ ଚାରିଟାରୁ ରାତି ନଅଟା ଆଉ।
ଆଛା ଆପଣଙ୍କ ଗାଁ ବିଷୟରେ କିଛି ପଚାରିବାର ଥିଲା।
ପଚାରନ୍ତୁ।
ମୁଁ କହୁଥିଲି କି ଆପଣଙ୍କ ଗାଁ ରେ କଣ ସବୁ ପୂଜା ପର୍ବ ଭଲସେ ପାଳନ କରାଯାଏ? କଣ କେମିତି କଣ ସବୁ ପାଳନ କରାଯାଏ। ଟିକେ ମତେ ଜଣେଇ ପାରିବେ?
ହଁ ନିଶ୍ଚିନ୍ତ।
ତାହେଲେ କୁହନ୍ତୁ।
ଫାଷ୍ଟ ଆମ ଗାଁ ରେ ତ ବଡ଼ ପର୍ବ ହୋଉଛି ଆମର ରଜ। ବହୁତ ବଡ଼ ଭାବରେ ସେଲିବ୍ରେସନ୍ କରାଯାଏ।
ଆଛା।
ବହୁତ ପ୍ରକାର ଦୋକାନ ପଡ଼ିଥାଏ ଯେମିତି ମେଳା ଟାଇପ ର ସେମିତି ପଡ଼େ। ହେଲାକି। ସବୁ ଖାଇବା ପିଇବା ଦୋକାନ ଆଉ ସବୁ ରାମଦୋଳି ହେରିକା ରାମଦୋଳି ବ୍ରେକ୍ଡ୍ୟାନ୍ସ। ଯେତେ ପ୍ରକାର ସବୁ ଦୋଳି ଅଛି ସବୁପଡ଼େ।
ତାପରେ ସବୁ ପ୍ରକାର ଦୋକାନ ଖେଳନା ଦୋକାନ ବହି ଦୋକା
ସାରେ
ହଁ ବଡ ପଡିଆ ପଡିଆ ଅଛି ନା।
ଆଛା।
ବଡ ପଡିଆ ଅଛି ସେଥିପାଇଁ ପଡେ ତ ବଡ ବଡ ଦୋକାନ ସବୁ ବହି ଦୋକାନ ଆଉ ଯାହା ସବୁ ଦୋକାନ ସବୁ ପଡେ ମେଳାରେ ଜାଣିଥିବେ ଖେଳନା ଦୋ କାନ ଇଏ ଜୁସଫୁସ ସବୁ ଇତ୍ୟାଦି
ଆଚ୍ଛା ଭଲ ଆଉ।
ଏଠାରେ ବହୁତ ଲୋକ ବି ଆସନ୍ତି ବାହାରୁ ଦେଖିବା ପାଇଁ। ଯେହେତୁ ଆମ ରଜଟା ଫେମସ ନା ସେଥିପାଇଁ ଆସନ୍ତି ଦେଖିବାକୁ।
ଦେଖନ୍ତି ଭଲକି ମଜା କରିକି ଯାଆନ୍ତି ଆଉ ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମର ବି ଆୟୋଜନ କରାଯାଏ।
ଭଲ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ଆପଣ ପାର୍ଟିସିପେଟ କରନ୍ତି?
ଆଜ୍ଞା ଆଜ୍ଞା ମୁଁ ପାର୍ଟିସିପେଟ୍ କରେ।
ଆପଣ କଣ କରନ୍ତି?
ମୁଁ କରେ କି ସିଙ୍ଗିଙ୍ଗ କରେ ଗୀତ ବୋଲେ।
ଆଚ୍ଛା ମତେ ଗୋଟେ ଗୀତ ବୋଲିକି ଶୁଣେଇ ପାରିବେ?
ଏବେ ତ ମୁଡ ନାହିଁ ମୁଡ ହେଲେ କେତେବେଳେ ଆପଣ ଶୁଣେଇଦେବି ଆଉ। ଇଛା ନାହିଁ ଏବେ।
ଆଚ୍ଛା ଠିକ ଅଛି ଆଉ। ଆଉ କଣ ସବୁ ଭଲ ପାଳନ କରାଯାଏ ଆଉ କଣ ସବୁ ପୂଜା ପର୍ବ ଅଛି ଆପଣଙ୍କ ଗାଁ ରେ? ପାଳନ କରନ୍ତି।
ଆଉ ଗୋଟେ ଅଛି ଆମର ପଣା ସଂକ୍ରାନ୍ତିରେ ହୁଏ ମାଆ ତାରିଣୀଙ୍କର ଯଜ୍ଞ ମହୋତ୍ସବ ଏବେ ଗଲା। ଏବେ ରିସେଣ୍ଟ ଏପ୍ରିଲ ମାସରେ ଯାଇଥିଲା ସତସ୍ତରୀ ତମ ଯଜ୍ଞ ମହୋତ୍ସବ?
ଆଛା ସେଥିରେ କଣ ହୁଏ ସବୁ।
ସବୁ ହୁଏ ଆମର ପ୍ରାୟସ୍ତ ସକାଳୁ ନଅଟାରେ କଳସ ବୁଡ଼ା କାର୍ଯ୍ୟକ୍ରମ ଆରମ୍ଭ ହେଇଯାଏ।
ଆଜ୍ଞା।
କଳସବୁଡ଼ା କାର୍ଯ୍ୟକ୍ରମ ଆରମ୍ଭ ହେଲା ପରେ ତାପରେ ଜାଣିଥିବେ ତ ଆପଣ ଯେମିତି ଗାଧେଇକି ଲୋ ଲୋକମାନେ କଳସ ଉଠାନ୍ତି।
ହ
ତାପରେ ଏମିତି ଗାଡ଼ି ରେ ମାଇକ ନଦା ହେଇଥିବ ଭଜନ କୀର୍ତ୍ତନ ସହିତ ଗ୍ରାମ ସମାରୋହଣ କରନ୍ତି।
ହଁ ଗ୍ରାମ ଭ୍ରମଣରେ ଯାଆନ୍ତି କଳସୀ ଯାତ୍ରା ସହିତ।
ହୁଁ କଳସ କଳସ ଯାତ୍ରା।
ଆଜ୍ଞା।
କଳସ ଯାତ୍ରା ସହିତ ପୁରା ଗାଁ ଗାଁରେ ପୁରା ବୁଲି ଗାଁ ଟୋଟାଲ ଭ୍ରମଣ କରିକି ତାପରେ ଆସିକି ଠାକୁରଙ୍କ କତିରେ ସେଇଠି ସା ସାତଟା ରାଉଣ୍ଡ ମାରନ୍ତି ମାନେ ଯଜ୍ଞ କୁଣ୍ଡ ଚାରିପଟେ ସାତ ଥର ବୁଲିବେ ଘୁରିବେ ନାଇଁ ବୁଲିବେ ବୁଲିକି ଆସିକି ତାପରେ କଳସ ଥୋଇବେ କଳସ ଥୋଇକି ତାପରେ ସେମାନଙ୍କ ପାଇଁ ଦହି ସରବତର ବି ଆୟୋଜନ କରାଯାଇଥାଏ ସେଠି ସେମାନେ ଦହି ସର୍ବତ ପିଇବେ।
ଆଚ୍ଛା ଲୋକମାନେ ବନେଇକି ରଖିଥାନ୍ତି ତାପରେ ତାଙ୍କୁ ଦିଅନ୍ତି।
ଆଜ୍ଞା ଆଜ୍ଞା ଲୋକମାନେ ବନେଇକି ରଖିଥାନ୍ତି ପୁରା ସ୍ପେଶାଲ ମାନେ ପୁରା ଦହି ପଡ଼ିଥିବ ଦହି ତା ସାଙ୍ଗରେ ବରଫ ତା ସାଙ୍ଗରେ ପାଣି ପଡ଼ିଥିବ ଚିନି ପଡ଼ିଥିବ।
ଆଉ ଫଳ କିଛି ପଡେନି?
ପୁଦିନା ପଡ଼ିଥିବ।
ଆଚ୍ଛା।
ଫଳ ଯଉଟା ପଡେ ଆମର ସେଇଟା ପଣାରେ ପଡେ। ଏଥରେ ପଣା ପଡ଼େନି ଖାଲି ନର୍ମାଲ ସରବତ ହେଇ ଟାଇପ୍ର ହୁଏ ଆଉ ହେଠି ପିଇ ସାରିଲା ପରେ ତାପରେ ରେ ଯାତ୍ରୀମାନଙ୍କ ପାଇଁ ରହିଥାଏ ଭୋଜନର କାର୍ଯ୍ୟକ୍ରମ ଯାହାକି ରହିଥାଏ ଅରୁଆଅନ୍ନ ତାପରେ ଡାଲମା ତାପରେ ଘାଣ୍ଟ ରହିଥାଏ ପାସ୍ ବି ରହିଥାଏ। ତାପରେ ଲୋକମାନେ ସମସ୍ତେ ଖାଆନ୍ତି ଯେଉଁମାନେ ରୁହନ୍ତି ବି ସେଠି ଖାଆନ୍ତି ସମସ୍ତେ।
ଏଇଟା ଖରାବେଳ ଭୋଜନ?
ଆଜ୍ଞା ଆଜ୍ଞା ଖରା ବେଳ।
ମଧ୍ୟାହ୍ନ ଭୋଜନ ଟା ତ ଆଜ୍ଞା।
ଗାଁ ଭ୍ରମଣ କରିକି ଆସିଲା ବେଳେ ଟାଇମ୍ ଲାଗିବ ଯାହାହଲେ ବି ଦୁଇ ଘଣ୍ଟା ଭଳିଆ ତାପରେ ମଧ୍ୟାହ୍ନ ଭୋଜନ କରିବେ ଆଉ। ସ ବାତ ପକି ଆଉ
ଆଚ୍ଛା।
ଦେ ନ ଭଜନ। ହଁ ସମସ୍ତେ ସମସ୍ତେ ଯେଉଁ ସବୁ ଲୋକ ବି ଖାଆନ୍ତି ସମସ୍ତେ ଖାଆନ୍ତି।
ଯୋଉମାନେ ସବୁ ଯାଇଥାନ୍ତି ଯୋଉମାନେ କଳସରେ ଏ ଯାତ୍ରାରେ ଭାଗ ନେଇ ନଥାନ୍ତି ସେମାନେ ବି ଖାଆନ୍ତି।
ହଁ ହଁ ସମସ୍ତେ ସମସ୍ତଙ୍କ ପାଇଁ ସେ ସୁବିଧା ରହିଛି। ଥାଏ ତାପରେ ଆମର ଏମତି ତା ସରିଲା ପରେ ତାପରେ ଆମର ପଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ। ପଣା
ପଣା ସ୍ୱତନ୍ତ୍ର ପଣା ଗୋଟେ। ଗୋଟେ ତ କହୁଥିଲେ ଯୋଉଟା ଫଳ ପକେଇକି କରନ୍ତି। ସେଇଟା ଆଛା
ପିଲାମାନଙ୍କ ପାଇଁ ଆୟୋଜିତ କରାଯାଇଥାଏ ସେମାନେ ମିଶିକି ଆୟୋଜନ କରନ୍ତି। ତାପରେ ଆମେ ଛକକୁ ଯାଇକିଛ ଛେନା ତାପରେ ଫଳ ଫଳମୂଳ ସବୁ ଆପେଲ୍ ଆ କମଳା
ସେଓ ସେଓଉ ତ
ହଁ ସେଓ କମଳା ତାପରେ ହେଲା ଆମର ଅଙ୍ଗୁର ଇତ୍ୟାଦି ଫଳ ସବୁ ନେଇକି ଆସୁ ତାପରେ କଦଳୀ ବି ଆଣୁ ନଡ଼ିଆ। ଆଣିକି ପକେଇକି ତାକୁ ଗୋଟେ ବନାହୁଏ ଆମର ଇଏ। ପଣା ବନା ହୁଏ ପଣା ପଣା
ଆଚ୍ଛାପ ଯୋଉ ସବୁ ଫଳମୂଳ ପକେଇକି
ହୁଁ ବରଫ ବି ବରଫ ବି ଆସେ ତା ସାଙ୍ଗରେ ଭାଙ୍ଗ ବି ଟିକେ ପଡ଼େ।
ଆଚ୍ଛା ଭାଙ୍ଗ ପିଅନ୍ତି ଆପଣ?
ହଁ ହଁ ବର୍ଷକୁ ଥରେ ଆଉ ସେଥିପାଇଁ ପିଇଦେ।
ଆଚ୍ଛା।
ଭାଙ୍ଗ ବି ଦେହ ପାଇଁ ଭଲ।
କେମିତି ଭଲ?
ଭାଙ୍ଗଟା ପିଇଲେ ପେଟ ଥଣ୍ଡା ରହିବ। ଡକ୍ଟରମାନେ ବି ଇଏ କରନ୍ତି ଲୋକମାନଙ୍କୁ କୁହନ୍ତି କି ଭାଙ୍ଗ ମାନେ ବହୁତ କମ ନିଅନ୍ତି ଆଉ ପିଇବାକୁ କୁହନ୍ତି ଆଉ। ଆପଣ ଜାଣିନାହାନ୍ତି ବୋଧହୁଏ।
ନା ନା ମୁଁ ଜାଣିନଥିଲି। ମୁଁ ତ ଜାଣିଥିଲି ଭାଙ୍ଗ ପିଇଲେ ନିଶା ହେଇଯାଏ ଏତିକି ଜାଣି ନହେଲେ ତା ଛଡା ଆଉ କିଛି ଜାନିନି। ଆଚ୍ଛା
କଡା ଭାଙ୍ଗ ଖାଇଲେ ସେଇଟା ନିଶା ହୁଏ। ଏମିତି ତାପରେ ରାତିରେ ବି ଆମର ଏମିତି ଯଜ୍ଞ ହୁଏ। ଯଜ୍ଞ ହେଇକି ତାପରେ ଭୋଜିର ବି ରାତିରେ ଆୟୋଜନ କରାଯାଇଥାଏ। ଯାହାକି ଥାଏ ସାତଟାରୁ ଷ୍ଟାର୍ଟ ହେଇଯାଏ। ଆମର ଭୋଜି ବହୁତ ଆଖପାଖ ଗାଁ ଲୋକ ବହୁତ ଲୋକଙ୍କ ପାଇଁ ଆୟୋଜିତ କରାଯାଏ। ମିନିମମ୍ ତିନି ହଜାରରୁ ଚାରି ହଜାର ଲୋକ ଖାଆନ୍ତି ରାତିରେ।
ଆଛ ଆଚ୍ଛା।
ସେଇଠି ତାପରେ ଖାଇସାରିଲା ପରେ ଆମର ବାରଟା ଏଗାର ବାରଟା କି ଗୋଟେ ବେଳକୁ ଆମର ପୂର୍ଣ୍ଣ ଆହୁତି ହୋଇଯାଏ ଆଉ।
ଆଚ୍ଛା ଭଲ ଆଉ। ଆଉ ସଜାସଜି ହେଇଥାଏ ବଢିଆ ସେ।
ଆଜ୍ଞା ଆଜ୍ଞା ବହୁତ ଡେକୋରେସନ ହୋଇଥାଏ ପାର୍କ ବି ଡେକୋରେସନ ହୋଇଥାଏ। ହଉ ମୁଁ ଏବେ ରଖୁଛି ଆପଣଙ୍କୁ ପରେ କେତେବେଳେ ଆଉ କହକି ଭଲ ଲାଗି ଆଉ।
ଆଜ୍ଞା ହଁ ଠିକ ଅଛି ରହିଲି ବିଦାୟ।
ନମସ୍କାର